ଜୟ ଜଗନ୍ନାଥ
ଜୟ ଜଗନ୍ନାଥ।
କଣ କରୁଛ ଆଉ।
କଣ କରିବା ଆଉ ଶୋଇଛି।
ଆଉ କଣ ଖବର ଗାଁ ଛାଆଁ କଣ ଅଛି?
କଣ ଆଉ ମୁଁ ଗାଁକୁ ଯାଇଛି।
ଆଉ କଣ ତମ ମାମୁଁ ଘରକୁ ଯାଇଥିଲ ନା ନାଇଁ?
ମାମୁଁ ଘରେ ଏକା ଅଛି।
ଗାଁକୁ କେବେ ଯିବ?
ଗାଁ କ ଗଲାବେଳୁ ଅଛି ତା
ତାହେଲେ କଣ କାମ ଫାମ କରୁଛ ନାଇଁ କି?
କାମ ଫାମ କଣ କରିବ ଆଉ ଶୋଇଛି ଆଉ।
ଆଉ କଲେଜ କେବେ ଖୋଲା ହବ କଣ?
କଲେଜ ଅଠର ବୋଧେ ଷୋହଳ
ଜୁନ୍ ମାସ
ହଁ।
ଆଜି ରଜ ତ ରଜରେ କଣ ହଉଛି କଣ ଖାଇବା ପିଇବା ପିଠା ପଣା କଣ ଚାଲିଛି।
ରଜ ଦୂଳେରେ କଣ ହଉଛି ଆଉ ଖାଲି ଉଁ ଚକୁଳି ଦିଏ ଆଉ।
ଖାଲି ଚକୁଳି
ହଁ ଚକୁଳି ଟିକେ ଚିନି ଟିକେ।
ଇଏ ତମର ଦେଶୀ ଖାଇବା ଆଉ କଣ।
ଆଉ ପଖାଳ ଭାତ ସବୁଠୁ ଭଲ।
ପଖାଳ
ଆଉ କଣ
ହଁ।
ଟିକେ ଯଦି ପଖାଳ ଭାତ ହେଇଯିବ ତ ଆହୁରି ବଢିଆ ଶୁଖୁଆ ଟିକେ ପିଇ ହେଇଯିବ ଦହି ଟିକେ ବାଡ ହେଇଯିବ ସାଲା ଟିକେ ହେଇଯିବ ଆଉ ଦଳି ଫୋଳି କଣ ଖେଳୁଛନ୍ତି ନାଇ?
ଦଳି ଆଉ ଏବେ କୁ ଏବେ ଆଉ ଦଳି ଖେଳୁଛନ୍ତି ନା କଣ?
ଆଉ
ଏବେ ସବୁ ଦଳି ନାହିଁ।
ଆମେ ଯିବୁ ପରେ ଦେଖିବା ପାଇଁ ଯିବୁ ଯେ ଭାବୁଛୁ ତିନିଟା ସାଢେ ତିନିଟା ବେଳେ ଏଇ ପାଖରେ ଆଉ।
ଓ ହଁ
ହଉ ଖାଇବା ପିଇବା ସବୁ ସରିଲାଣି ନା?
ହଁ ଖାଆ ପିଆ କରିକି ଶୁଆ ହେଉଛି ଆଉ।
ଆ ଘରେ କେହି ନାହାନ୍ତି?
ସବୁ ଅଛନ୍ତି ସବୁ
ଗରମ କେମିତି ହଉଛି ସେପଟେ?
ଗରମ ପ୍ରବଳ।
ହଉ।
ହଁ କହିଦିଅ।
ପ୍ରବଳ ଗରମ ହଉଛି ନା?
ହଁ।
ଆଉ ଭୋଜି ଫୋଜି କେବେ ଗୋଟେ କରିବା କଣ
ହଁ ତମେ ଆସ।
ହୁଁ ତାହେଲେ କେବେ କରିବା ଭୋଜି ମୁଁ ଯାଇଥିଲି ଗାଁକୁ ତୁ ସ ତୁ ତ ପଳେଇଲୁ କୁଆଡେ ଆଉ କଂ କରିମି ମୁଁ।
ହଁ ପଳେଇ ଆଇଲି ମାମୁଁ ଘରକୁ ଆଉ ଫୁଲବାଣୀ ଠାକୁରାଣୀ ଯାତ୍ରା ହଉଥିଲା।
ହଉଥିଲା ଯେ ଯାଉନଥିଲ ତର ଦେଇକି ଯାଉଥିଲୁ ନା।
ଯାଉଥିଲୁ ଯେ ଆଁ କଣ କି ସେଏ ନୂଆ ଗାଡି ଟେ ଆଣିଛି।
କିଏ ଆ ଥାଉଥାଉ ହଁ ଦିଜଣ।
ହଁ।
ସେ ମ ଟିକେ ଇଚ୍ଛା ହେଲା ଗାଡ଼ିରେ ବୁଲିବା ପାଇଁ ନା କଣ।
ହୁଁ ଖେଳି ଯାଉଛ କି ନାଇଁ।
ଆଉ କଣ।
ଖେଳି
ପ୍ରେମିକା ଭଲ ଅଛନ୍ତି?
ପ୍ରେମିକା ହଁ ସେମିତି ଆକା ଆଉ।
କଣ କିଛି ଗୋଟେ ନାଇଁ ଦୋଳି ରଜଦୋଳି ଗୋଟେ ଆଉଚି ଏଡ଼େ ବଡ଼ ରଜଟେ ପର୍ବ ଟେ ଅ ଛି ଆଉ ବର୍ଷକୁ ଥରେ ଆଉଚି
ହୋଉନି ହୋଉନି ଏପଟେ ଦୋଳି
ଟିକେ ମଜା କରିବୁ ଇଏ କରିବୁ କୁଆଡେ ବୁଲିବାକୁ ଯିବ କଣ କରିବ।
ହଁ।
ମନ୍ଦିର ଫନ୍ଦିର ଟିକେ ଯିବୁ।
ମନ୍ଦିରା ଫନ୍ଦିର ଏବେ ଆଉ କଣ ଅଛି ଆଉ ସେରା।
କାଇଁ ଯିବୁ ନା ଟିକେ ମନ୍ଦିର ଆଉ।
ଯାଇଥାନ୍ତୁ ଯେ ହେଲେ ତାଙ୍କର ଘରେ ଛାଡ଼ିଲେ ତ
ହୋଉ କଂ କରିବା ଗୋଟେ ବୋଲି ଝିଅ ଆଉ ନେଇକି।
ହଁ ପରା।
ବଡ଼ ଝିଅ ନା ଛୋଟ ଝିଅ?
ବଡ଼ ଝିଅ।
ପୁଅ ଛୋଟ?
ହଁ।
ତା ତାହେଲେ ସାନ ଭାଇ ଅଛି ନାଇକି?
ହୁଁ।
ତାହେଲେ ତାର ସାନ ଭାଇ ଅଛି ଇ କହିଲି।
ହୁଁ।
ହୁଁ ହୁଁ ବଢିଆ ବଢିଆ।
ଆଉ କଣ ସବୁ ଖାନା ପିନା ହେଇଛି ଟିକେ କୁଅ?
ଖାନା ହେଇଥିଲା ଆମର ପୋଡିଆ ଆଳୁ କଷାଟେ ହେଇଥିଲା ଆଉ ଭାତ ଆଉ କଣ।
ଓ ହୋ।
ହଁ ଦେଖିିଆ ବୁଲାବୁଲି କରି ଟିକେ ଯିବା ନହେଲେ ଆଉ କଣ କରିବା ଖରା ପ ପ୍ରବଳ ହଉଚି ଏପଟେ ଛାଡ଼।
ରଥଯାତ୍ରା ଟା।
ରଥଯାତ୍ରା ଅଛି ବା କେବେ ଗୋଟେ ଆମର ହଁ ଆସନ୍ତା ମାସରେ ଅଛି ବୋଧେ?
ହଁ ହଁ ପୁରୀଆଡେ
ପୁରୀ ଯିବା ନା ଗଲେ ସିନା ଭଲ ଲାଗିବ ନହଲେ ଭଲ ଲାଗିବକି? ଭାବୁଚି ଯିବା ବୋଲି ଆଉ ଦେଖିବା ଯଦି ଯଦି ଖ ର୍ଚ ବାର୍ଚ ଟିକେ ହେଇଯାଆନ୍ତା ଯିବା ପାଇଁ ତ ଯି ବା ଆଉ ଯଦି ବଜେଟ ହବନି ତ କେମତି ଯିବୁ?
ହଁ।
ତ ଏମିତିରେ ଗହଳି ପ୍ରବଳ ପୁରୀରେ ଯିବା ପାଇଁ ରହିବା ପାଇଁ ସୁବିଧା ନାହିଁ। ପାର୍କିଂ ଗାଡି ନେଇକିଯିବୁ ପାର୍କିଂ କରିବା ମାନେ ରଖିବା ପାଇଁ ଗାଡି ରଖିବା ପାଇଁ ସୁବିଧା ନାହିଁ।
ହୁଁ।
ଏଇ ହଉଚି କଥା।
ରହିବା ପାଇଁ ଗୋଟେ
ହଁ ପୁଣି ଖରାବି ଏବେ ହଉଚି ନା ବହୁତ ଖରା ହଉଚି ପ୍ରବଳ ଖରା। ହଉ ଦେଖିବା ଆଉ ଖରା ଏମିତିରେ ବି କମି ଯାଇଥିବ ଲାଗୁଛି ମତେ। କେବେ କେବେ ତ ମୁଁ ଯାଇନି ରଥଯାତ୍ରା ଦେଖିନି? ହେଲା କେବେ ଦେଖିନି ବୋଧେ ମୁଁ ରଥଯାତ୍ରା? ମନ ନାଁଇ ମୁଁଦେଖିଛି ନା କଣ? ତମେ ଯାଇଥିଲ ପା ପୁରୀ?
ହ୍ୟାଲୋ।
ତମେ ପା ପୁରୀ ଯାଇଥିଲ ବା କେବେ ଗୋଟେ?
ହଁ।
ତମେ ପୁରୀ ଯାଇଥିଲ ପରା ସବୁ।
ହଁ। ହଁ।
ଗହଳି କେମିତିଥିଲା?
ପ୍ରବଳ ଗହଳି ପ୍ରବଳ।
ଯୋଉ ପଟେ ସାମ୍ନାକୁ ପଟେ ଏମିତି ଗହଳି?
ହଁ ସାମ୍ନାପଟେ ତ ପ୍ରବଳ ଆମେ ସାଇଡରେ ଏକା
ତମେ କଣ ପଛ ପଶ୍ଚିମ ହଜାର ଦେଇଗଲ ନା ଉତ୍ତର ବାଟେ ଦେଇଗଲ?
ଆମେ ବୋଧେ ପଶ୍ଚିମ।
ଏପଟେ ଯାଇନ?
ହୁଁ ନାଇଁ ବୋଧେ
ସିଂହଦ୍ୱାର ପଟେ ଯାଇନ?
ହାଁ।
ଯୋଉପଟେ ପୂର୍ବ ପଟେ ତମେ ଯାଇନ ଯୋଉପଟେ ଅଧିକ ଗହଳି ହଉଛନ୍ତି ଲୋକ ପୁରା ଏଇଠୁରେ ସେଇ ଜାକେ ସେଇପଟେ ଯାଇନ?
ହଁ ସେପଟେ ଏକା ଯାଇଛୁ।
ଯୋଉପୋଟେ ମାନେ ମୁଖ୍ୟ ଦ୍ୱାର ଯୋଉଟା।
ହଁ ମୁଖ୍ୟ ଦ୍ୱାର ପଟେ ଯାଇଛୁ।
ହଁ ଆଉ କଣ ସାଇଟରେ ଯାଇଛୁ ବୋଲି କହୁ
ହ ହ।
ତାର ଚାରଟା ଦ୍ଵାର ଅଛି ତ ଆମେ ମୁଁ ଯାଇଛି ପୂର୍ବ ଦ୍ୱାର ପଟେ ଯାଇଛି ଆଉ ଗୋଟେ ଯାଇଛି ଉତ୍ତରଦ୍ୱାର ପଟେ ଗଲି।
ଏତେ ଦୂର ଆଇଛୁ କଷ୍ଟ କରିକି ବୋଲେ ଦର୍ଶନ କରିକି ଯିବି ଏକା ବୋଲି ଭାବ ହୁଁ।
ପୂର୍ବ ପୂର୍ବ ଦର ତିନିଥର ହେଇଗଲା ଆମର। ବଉ ତ ତବେ ଥରେ ହେଲା ଆଉ ଆଉ ଯଦି ଏବେ ଯିବି ଦକ୍ଷିଣ ଯିବି ଆଉ ଥରେ ଗଲେ ଉତ୍ତର କଣ? ମାରୁଛି ଏମିତି ସବୁଦ ଟା ଗଲେ ଭଲ ନା ଆଉ।
ଉ ରସଗୋଲ୍ଲା ଖାଇବ?
ହଁ।
ରସଗୋଲା।
କୋଉ ରସଗୋଲା?
ପୁରୀ।
ରସଗୋଲା ଭିତରେ ନା ବାହାରେ?
ଭିତରେ।
ଏ ରସଗୋଲା ହଇନଥିବ।
ଆଉ କଣ?
ଖିରୀ କେିତି ଟେଷ୍ଟ ହଛି ଖିରୀ। ସେଇଠରେ ସବୁ ରେଷ୍ଟ ଲାଗିବ ଆଉ।
ହଁ। ଅବଡା।
ଅଭଡା। ଆଉ ଏପଟେ ଗଲା କି ନାଇଁ ମାତା ମଠ ଗଲ?
ହଁ।
ମାତା ମଠ।
ନାଇଁ ବୋଧେ।
ହୁଁ ସେ ଗୋଟେ କେତେ କିଲୋମିଟର ହବ ଆଉ ଇ ଏପଟେ ଗଲନି ସେ କୋଣାର୍କ ପଟେ ଗଲୁନି
ହଁ କୋଣାର୍କ ଗଲୁ।
ହଁ। ଚନ୍ଦ୍ରମା ଯାଇଥିବ?
ହଁ ଚନ୍ଦ୍ରଭାଗ ସେଟ ଗାଧା ହେଲା ଟିକେ
ପୁଅରେ ସିନା ଗାଧୁଆ ମଜା ଲାଗିବ ଆଉ।
ଆ ସେଇଟା ଡିଆଁ ଡିଁ ଟିକେ କରିଦେଲୁ
ହଁ। ଯଉଟା ବି ସମୁଦ୍ର ଆଉ କଣ ଅଛି?
ହଁ ଆମର ତ ଜାଣିଛୁ ଟିକେ ଦେଶୀ
ଯୋଉପଟ ଟିକେ ଥିବେ ସେପଟେ ଟିକେ ପଳଉଥିବ ନା?
ନା ନା ନା ନା ନା ସେମିତି ନାଇଁ। ଗଲେ ଟିକେ ଡର ହଗ ଟିକେ ନାଇଁ ଦେଶୀ ନା।
ହଁ ଯେ ଭିତରକୁ ଭିତରକୁ ଗଲୁ କେମିତି?
ହଁ ହଁ ହଁ।
ଲ କହୁଥିବେ ଆାଇ ଭିତରୁ ଯା ନେଇଯିବ ଭିତରୁକୁ ଯା ନେଇଯିବ ବୋଲି କହୁଥିବ ନା?
ହଁ।
ମୁଁ ବି ପ୍ରାୟ ଟାଇମ ଗଲେ ଅଧିକ ସେପଟେ ସେପଟେ ବାହାର ଭିତରକୁ ଭିତରକୁ ଯିବି ସେପଟେ ମାନେ ଅଧିକ ଟିକେ ଖାଲ ହେଇଥିବ ନା ଏ ଟିକେ ପାଣି ଟିକେ ହାଇ ଟିକେ ଆସିବ ମଜା ଲାଗିବ। ପୁରା ଢେଉ ଭଳିଆ ପୁରା ଓ ମାନେ ଦେଖିବାକୁ ଗୋଟେ ଅଲଗା ପ୍ରକାର ଲାଗିବ ପୁରା ନିଉ ବ୍ଲୁ ଟାଇପର ମାନେ ନୀଳ ଟାଇପର ଦେଖାଯିବ ନା। ସେଠି ଡେଇଁବୁ ବୋଲି ସେ ସେଇଟେ ରହିବୁ। ଯଦି ଡେଇଁ ପାରିବୁନି ତତେ ଆ-ଆଉ ଥରେ ନେଇକି ତ କଡରେ ରଖିଦବ।
ଆଉ ଥରେ ଫିଙ୍ଗିଦବ ପଛକୁ
ହଁ ସେଇ ଦେଇଁ ଡେଇଁ ଦେଲୁ ସେଇ ଟାଇମ୍ ରେ ସେଇଟା ହିଁ ରହିବୁ। ମଜା ଗୋଟେ ଅଲଗା ପ୍ରକାର।
ବାଲି ବି ଧରିକି ଆସିଥିଲି ହଁ ଲୁଣିଆ।
ଏହେ ଖାଲି ତ ଲୁଣ ଟିକେ ଚାଖିଦୋବୁ ବୋଲି ସେ ଲୁଣ
ପାଣି ବଟଲ ଏ ସରି।
ବା-ବାଲି ନେଇ ଗଲେ କି ନାଇ ଭାଇ? ଆରେ ମୁଁ ଦେଖିଥିଲି ବାଲିରେ ପୁଣି କଣ ମ ରୁହ ସେଟା କି ଆଁ।
ଲୁଣ ହୋଉଚି।
ଆରେ ସେ ବାଲି ନେଇକି ଗଲେ ବାଲ୍ଟିରେ ରଖିବୁ ବୋଲି ପୁଣି ଇଏ ହୋଉଚି କଣ କହିଲୁ। ଚକର ହେଇଯାଉଚି ଲୋକ ସବୁ ଏମିତି ଭିଡିଓ କରି ଛାଡୁଚନ୍ତି।
ଚକ୍ର
ନି-ନିଳଚକ୍ର ହେଇଯାଉଚି ସେ ବାଲିରେ ଘରୁକୁ ନେଇକି ପାଣିରେ ରଖିଲେ। କରିଚୁ ହଁ ନେଇସାଇ ମୁଁ ଦେଖିଚି ଏ ରିଲସ ଗୁଡାକ ସବୁ ଦେଖିଚି।
ହଁ ଏଥର ଯିବୁ ବୋଲି ଭାବୁଚୁତେ